ହାଲୋ।
ହାଲୋ।
ହଁ କଲ କଲି ଯେ କଣ ଲାଗିଲା ନି କି?
ହଁ ଆପଣ କଣ କରୁଛନ୍ତି?
ନାଇଁ ମାନେ ଏକଧ କହୁଛି ହେଇଯାଇ ବୋଧେ ଲାଗୁନି।
ଉଁ ହୁଁ। ଆଉ କଣ କେତେବେଳେ ଉଠିବେ?
ହେଇ ଉଠିବା ହଁ ଆପଣଙ୍କ ଆଡେ ପାଗ କେମିତି ହେଇଛି?
କଣ କହିଲେ?
ପାଗ କେମିତି ହେଇଛି ଆପଣଙ୍କ ଆଡେ?
ଆଉ ବର୍ଷା ପାଗ ତ ଦେଇଛି ଆଉ।
ଆମ ଆଡେ କାଳେ ବର୍ଷା ପାଗ ହେଇ ସାରିଲାଣି।
ଆପଣଙ୍କ ଆଡେ କେମିତି ପାଗ?
କଣ କହିଲେ?
ଆପଣଙ୍କ ଆଡ଼େ କେମିତି ପାଗ?
ଆଜ୍ଞା ଆମ ଆଡେ ବର୍ଷାପାଗ
ଉଁ ହୁଁ। ହଷ୍ଟେଲରେ କଣ ଖାଇବା ଦଉଛନ୍ତି?
ସେ ଆମେ ତ ମେସ୍ କରି ଖାଉଛୁ, ଆଉ ତାପରେ କଣ ଦଉଛନ୍ତି ଆଣିନ ପର୍ଯ୍ୟନ୍ତ, ଭଲ ଦଉଛନ୍ତି ପରେ
ୱାଓ କ
ମୁଁ ପୁଣି ଏଇନା ଉଠିଲି, ଆଗରେ ପୁରା କରି ଖାଇଛି, ତାପରେ ଯାହା ହେଲେ ବି କିଛି ଖାଇବି ଯେ, ଏଇନେ କରିକି ଖାଇବିିନି ମୋ ସାଙ୍ଗ ଗୋଟେ ଶୋ ଶୋଇଛି ସେ ଉଠୁ। ତାପରେ ସେ ଉଠି ସାରିଲା ପରେ, ଆମେ ଖାଇବୁ ଦିଇ ଜ ନିଜେ କରିକିନି। ଏବେ କଲେଜ ବାହାରିବୁ ଆଉ।
ସିଏ ତମ ସାଙ୍ଗ କଣ କରନ୍ତି? ରୋଷେଇ
ମୋ ସାଙ୍ଗ ବି ରୋଷେଇ କରେ ଯେହେତୁ ମତେ ଟିକେ ଗ୍ୟାସ୍ ଫ୍ୟାସ୍ ତିଆରି ଜଣା ନାହିଁ ତ, ସେ ଟିକେ ଇଏ ଲାଇଟର ବାଇଟର ମାରି ଦିଅନ୍ତି, ମତେ ଡର ଲାଗେ ଗ୍ୟାସ୍ ଲଗେଇଲେ।
ହୁଁ କେତେ ଜଣ ରହୁଛନ୍ତି କି?
ଉଁ ଆମେ ଦି ଜଣ ଗୋଟେ ରୁମରେ ରହୁଛୁ। ଆଉ ଅଲଗା ରୁମରେ ଯୋଉଁ ମାନେ ବେଡ୍ ପଡିଛି ଆଉ।
ହ ହଉ। ଆଉ କଣ?
ଆପଣ ପଣା ସଂକ୍ରାନ୍ତି ପାଳନ୍ତି?
ନା ପଣା ସଂକ୍ରାନ୍ତି ପାଳେନି।
ଉଁ - ହୁଁ। ଆଛା ଏ ତମ ଆଡ଼େ ନିଆଁରେ ଚାଲନ୍ତି, ନିଆଁରେ?
ହୁଁ-ହୁଁ ଆମର ଝାମୁ ଯାତ୍ରା ଆଉ। ଆ କ
ଓ। ଭବେଶ୍ୱର କଣ ଏ ମୁଂବାଇଁ ହେଲୋ। ହୁଁ।
ଘରେ କିଏ କିଏ ଅଛନ୍ତି ଯେ ଅବିକା?
ହଁ ବାପା, ମା, ଜେଜେବାପା, ଜେଜେମା ଏମିତି ଆଉ।
ହୁ- ହୁଁ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ହୁଁ ସେଇ ବାପା, ବୋଉ ତାପରେ ଭାଇ ତାପରେ ସାନ ଭାଇ, ଝିଅ, ଦାଦା, ଖୁଡି
ହୁଁ - ଅ - ହଁ। ତୁେ ପ ଦ ଦିଲ ଆଉ ବସ୍ ଯାଉଛି ବୋଧେ?
ହ
ଉଁ- ହୁଁ। ଆଉ କଣ, ଏଇନା କଣ ଖାଇବୁ?
ହ
ହ
ଏଇ ଜଷ୍ଟ ସେଇ ଯୋଉ ଭୁସି ପାଣି ନୁହେଁ, ଭୁସି ଯୋଉ ଇଏ କରିକିନି ପିଅନ୍ତି, ମୁଁ ଆଜି ସେଇ ପାଣି ହି ପି ଛି ଖାଇବି ଆଉ।
ହୁଁ ହୁଁ। ରଜ କୁ ଡ୍ରେସ୍ କରିଥିଲେ?
କଣ କହିଲେ?
ରଜକୁ ଡ୍ରେସ କରିଥିଲେ?
ହୁଁ କରିଥିଲି ଡ୍ରେସ ତିନି ହଳ।
ଓ ହୋ।
ଇନର୍ ବୋଲି ଲଙ୍ଗ ଡ୍ରେସ ଗୋଟେ ଆଉ ଜିନ୍ସ ଗୋଟେ କୁର୍ତିୀ ଗୋଟେ।
ଓହୋ। ରଜ ଟା ହିଁ ତମେ ଏଞ୍ଜୟ୍ କଲ ଆଉ।
ହଁ, ହଁ।
ଉହୁଁ।
ଆଉ?
କଲେଜ କେତେବେଳେ ଯାଉଚ କଲେଜ?
ନଅଟା ସାଢ଼େ ନଅଟା ଭିତରେ ଏମିତି ବାହାରିକି ଯାଉଚୁ ଆଉ।
ଉହୁଁ। କଣ କରୁଚ? ହଁ ଚା ପିଏ। ଡେଲି ଚା ପିଏ।
ଛୁଆବେଳେ ମାନେ ପନ୍ଦର ବର୍ଷ ତଳେ ପିଥିଲି ତାପରେ ଆଉ ପିଇଲିନି ଆଉ। ପନ୍ଦର ବର୍ଷ ପରଠୁ ଆଉ ପିଇଲିନ ଛାଡିଦେଲି ଯା
ଭାଇ ଭଉଣୀ କେତେ ଜଣ?
ଆମର ଚାରିଜଣ।
ଉହୁଁ। କେତେ ଜଣ ଭାଇ କେତେ ଜଣ ଭଉନି?
ଦି ଭାଇ ଆଉ ମତେ ମିଶେଇଲେ ଦି ଭଉଣୀ।
ହୁଁ ତମେ ସାନ?
ନା ବଡ଼।
ସଭା ବଡ?
ହଁ ନାଇଁ ବଡ ମଝିଆ ଭାଇ ତଳେ ଆଉ।
ଓହୋ। ଆପଣ କଣ କରୁଛନ୍ତି? କଣ କହିଲେ?
ଆପଣ ଦିନରେ କଣ କଣ କରନ୍ତି ତଥାବି?
ଦିନରେ ଏଇ ରୋଷେଇ ଓହୋ। ଏମିତି ନହେଲେ ଟିଭି ଦେଖେ ନହେଲେ ମୋବାଇଲ। ଏମି ଦେଖେ ଆଉ। ହୁଁ।
ଓ ହୋ।
ଆଉ କଣ? ଆପଣ ଡ୍ରେସ କୋଉଠୁ ସବୁ କିଣନ୍ତି?
ଆମର ଅଛି ଏଇ ଗୋଟେ ସୋରୁମ୍ ସେଇଠୁ କିନିଦିଏ ଆଉ।
ଉହୁ।
ଅନଲାଇନରେ କେତେବେଳେ କେମତି ରେଗୁଲାର ପାଇଁ ଇଏ କରିଦିଏ।
ଉହୁଁ। ଆପଣ ଦେହ ଭଲ ଅଛି? ଉହୁଁ।
ଆପଣଙ୍କର।
ହଁ ଏମିତି ଟିକେ ଥଣ୍ଡା ହେଇଯାଇଛି ଆଉ।
ଅଧିକ ବୋଧେ ଗାଧେଇ ପଇଲେ ଏଇ ପାଗରେ
ହ ହ ହ ମୁଁ ଟିକେ ଗାଧୁଆ ଟା ମୁଁ ଟିକେ ଅଧିକ କରିଦିଏ।
ମୁଁ ଦିନକୁ ଡବଲ ଗାଧାଏ ଯେ ଯଦି କୁଆଡେ ଯାଇଥିବି ତ ଆସିବେ ଯଦି ବିରକ୍ତିଆ ନାଗିବ କି କଣ ତ ଡବଲ ଗାଧେଇବି। ନହେଲେ ଡବଲ ଗାଧେଇବିନି ମଁତେ ଡର ଲାଗେ ହେ ହେ ହେ।
ସେଇଆପରା
କଣ କି ଉଁ
ଆଉ ବାହାରେ ରହିଲେ ଦେହ ଖରାପେ ଆଉ
ହୁଁ
ହୁଁ ଖରା ଦିନିଆ ଦି ତିନିଥର ଗାଧା
କଣ କହିଲ?
ଖରା ଦିନେ ଦି ତିନିଥର ଗାଧୁଆ ଠିକ
ଖରା ଦିନେ ଦି ତିନି ଦିନି ଗାଧେଇ ଦେଲେ ଚଳିବ। କିନ୍ତୁ ସେଇଟା ତା ଆର ଋତୁ ପାଗ ବେଳକୁ ସେଇଟା ବାହାରିଯାଏ ହେ ହେ ହେ।
ହୁଁ ବର୍ଷା ହେଲେ ସେଟା ବାହାରିିବ।
ଦେହ ଖରାପ କରିଦିଏ ନା ସେଇପାଇଁ ପ୍ରବଲେମ ତ ଦେଖି ଚାହିଁକିନି ଆଉ ନିଜର ମାନେ ଦେହ ପ୍ରତି ଧ୍ୟାନ ରଖିବା ଉଚିତ ଆଁ ସେଇ ଅନୁସାରେ ଯେମିତି ସୁସ୍ତସବଳ
ଏ ଦେହ ଖରାପରେ କଣ କହିଲେ?
ଖାଲି ପ୍ଲସ ଥ୍ରି ରେ କଣ ନେଇଥିଲେ ଯେ ମାନେ କଣ ଅନର୍ସ?
ଦେଇଥିଲି କ
ଇକୋନୋମିକ ଭଲ ହୁଏ ତମର ଇକୋନୋମିକ? ଅ ହ
ଆପଣ ମନେଇଛନ୍ତି?
ମୋର ଓଡ଼ିଆ ଅନର୍ସ।
ଆ ହା ଓ
ଆପଣଙ୍କର ତ ଇୋନୋମିକ୍ସ ହୋଉଛି ମାତେ ଏକଇୋନମିକ୍ସ ବିଲକୁଲ ହୁଏନି।
ହଁ ଇକୋନୋମିକ ଟା ଭଲ ମୁଁ ନେଇଥିଲି।
ଆପଣ ଭଲ ହୁଏ ନା?
ହୁଁ
କେତେ କଣ ରଖନ୍ତି ମାନେ ଭଲ ମାନେ ଏକ୍ଜାମ ଦେଲେ?
ସିକ୍ସଟି ଫାଇଭ୍ ସିକ୍ସଟି ସେଭେନ ଏନ୍ତି ଆଉ।
ଭଲ ତେବେ ହୁଁ ହୁଁ।
ହୁଁ ଆପଣଙ୍କର କେତେ ରହୁଚି?
କଣ କହିଲେ?
ଆପଣଙ୍କର କେତେ ରହୁଛି?
ମୋ ମୋର ତ ଇୋନମିକସ ହେଇନାଇ ମୋର ଓଡିଆ ଅନର୍ସରେ ଯାହାବି ମାନେ ଏକ୍ସାମ ମୋର ସେଭେଣ୍ଟୀ ଟୁ ସେଭେଣ୍ଟି ନାଇନି ଏମିତି ପରସେଣ୍ଟେଜ୍ ଆସୁଚି।
ହୁଁ ହୁଁ ଆ ଭଲ ତ ଆଉଚି ଆଉ।
ମୋର ଓଡିଆ ଭଲସେ ବୋହୁତ ସିଏ ମାନେ ପାଠରେ ଆଉ ତା ଭାତରେ ତ ଏତେ ବି ନାଇଁ ଯେହେତୁ ମତେ କଥା ବି ଠିକ ସେ କହି ଆସୁନି।
କିନ୍ତୁ ପାଠ ବୁଝି ପାରିବି ଓଡିଆ ବୋଲି ମାନେ ବୁଝେଇ ବି ପାରିବି। ଛୋଟ ଛୁଆଙ୍କୁ ବେଶୀ ବଝେଇପାରିବି।
ହୁଁ। ଏଇ ଏମିତି ଓଡ଼ିଆ ଅନର୍ସ ଟା ଭଲ। ଅ ହୋଉ ହୋଉ ଆପଣ ରଖ ତ ମୁଁ କଣ କରିବି ଆ
ହଁ।